କବାଟଟା ତୁ
ହାଲୋ।
ହାଲୋ ଆପଣ ଭଲ ଅଛନ୍ତି?
ହଁ ଆଜ୍ଞା ଠାକୁରଙ୍କ କୃପାରୁ ମୁଁ ଭଲରେ ଅଛି ଆଜ୍ଞା ଆପଣ କଣ ଖାଇ ପିଇ ସାରିଲେଣି?
ହଁ ମୁଁ ଏବେ ଜଷ୍ଟ ହବ ଖାଇ ପିଇକି ଆପଣଙ୍କ ସହିତ କଥା ହେବି ବୋଲି ଆପଣଙ୍କୁ କଲ ଟା ଲଗେଇଛି ଆପଣ ଏବେ ପୁରା ଫାଙ୍କା ଅଛନ୍ତି ନା ବ୍ୟସ୍ତ ଅଛନ୍ତି?
ନାଇଁ ନାଇଁ ମୁଁ ଖାଇକି ଏବେ ବସିଛି ଆଉ ଟିକେ ପାଞ୍ଚ ଦଶ ମିନିଟ୍ ଟିକେ ଚାଲିକି ମାନେ ସମସ୍ତେ କୁହନ୍ତି ଖାଇକି ଏ ପାଞ୍ଚ ମିନିଟ୍ ବସିବ ତାପରେ ଦଶ ମିନିଟ୍ ଖଣ୍ଡେ ଚାଲିବ ଚାଲିଲେ ଆପଣଙ୍କର ଯୋଉ ଗ୍ୟାସ୍ ପ୍ରୋବ୍ଲେମ ଥିବ ସେ ଗ୍ୟାସ୍ ଗୁଡ଼ା ସବୁ ବାହାରିଯିବ ତେଣୁ ମୁଁ ଏବେ ବସିଛି ଆଉ ପାଞ୍ଚ ମିନିଟ୍ ଗଲେ ମୁଁ ଦଶ ମିନିଟ୍ ଖଣ୍ଡେ ଚାଲିକି ତାପରେ ଶୋଇବାକୁ ଯିବି ଆପଣ ଆଜି କଣ ଖାଇଲେ ରାତିରେ
ମୋ ମାମା କଣ କରିଥିଲେ ନା ଆଜି ସନ୍ଧ୍ୟା ବେଳେ ମୋର ଯେହେତୁ ଟିକେ ପସନ୍ଦ ଆଉ ଆଜି ପାଗ ଟା ଦେଇଛି ଆ ଆପଣ ତ ଜାଣିଛନ୍ତି ଓଡିଶାରେ ପାଗ ମାନେ ବର୍ଷା ହେବ ମାନେ ଚାହା ଆଉ ପକୁଡି ଟା ନିଶ୍ଚୟ ତ ସେଥିପାଇଁ ମୋ ମାମା ଆଜି ମତେ କ୍ଷୀର ଚାହା କହୁଥିଲେ ଯେ ତାପରେ ମୁଁ କହିଲି କି ନାଇଁ କ୍ଷୀର ଚାହା କରେନି ନାଲି ଚାହା ହିଁ କରିଥାଏ କାରଣ କରୋନା ସମୟଠୁ ଆମର ନାଲି ଚାହା ପିଇବାର ଟିକେ ଅଭ୍ୟାସ ହେଇଯାଇଛି ସେଇଥିପାଇଁ ମୋ ମାମାଙ୍କୁ କହିଲେ ନାଲି ଚାହା କରିଦେ ଆଉ ସେ ସତକୁ ସତ ମଧ୍ୟ ମୋ ପାଇଁ ନାଲି ଚାହା କରିଦେଇଥିଲା ତ ନାଲି ଚାହା ପିଇଲୁ ଆଉ ପକୁଡି ଖାଇଥିଲୁ ସେଥିପାଇଁ ମୋର ଟିକେ କମ ଭୋକ ଥିଲା ଆଉ ସେଏ ମାନେ ରାତି ରାତିରେ କ କରିଥିଲା କହିଲେ ଖାଇବାକୁ ଗରମ ଭାତ ଆଉ ଛି ପୋଟଳ ରସା ଭଳିଆ ମାନେ ପୋଟଳ ଚାରୁମଗଜ ଆଉ କାଜୁ ଦେଇକି ଆଳୁ ବି ପକା ହେଇଥିଲା ଏମିତି ପକେଇକି ଅଳ୍ପ ମାନେ କରିଥିଲେ ଶୁଖା ଶୁଖା ଭଳିଆ ଯେମିତି କି ବେଶୀ ମାନେ ଝୋଳ ନଥିଲେ ଗରମ ଭାତରେ ସେଟା ସୁଖା ସୁୁଖା ଟିକେ ଭଲ ଲାଗିବ ନା ଖାଇବାକୁ ଅ ତ ସେଥିପାଇଁ ଆପଣ ତ ଭଲ ଲାଗୁଥିବ ଆପଣଙ୍କୁ ଏଇ ଯୋଉ ପୋଟଳ ରସ ଟା ଆପଣ ଭୋଜିରେ ତ ଖାଉଥିବେ
ହଁ ମାନେ ଭୋଜି ଦିନ ସେଇଟା ମାନେ ଯଦି ଠିକ୍ ସେ ପାଗ ଯୋଗ ଦେଇ ରାନ୍ଧି ପାରିଲେ ଆପଣଙ୍କୁ ବହୁତ ବଢ଼ିଆ ଲାଗିବ ଆଉ ତେଣୁ ମୋତେ ବି ବହୁତ ଭଲ ଲାଗେ ଭଲ ଲାଗିଲା ବି ଆଉ
ଆଚ୍ଛା ଆଚ୍ଛା ଆଉ ମୁଁ କଣ କହୁଥିଲି କି ଅ ଆପଣଙ୍କ ଭାଇ ବୋଧେ ହ୍ୟାଲୋ ଆପଣଙ୍କୁ ମୋ କଥା ଶୁଭୁଛି
ହଁ କୁହନ୍ତୁ
ହ ହଁ ଆପଣଙ୍କ ଭାଇ ବୋଧେ ଆପଣଙ୍କ ଗାଁ ରେ ଥିବା ଗୋଟେ ଗଛକୁ କାଟିକି ଗୋଟେ ଖଟ ବନେଇଥିଲେ ବୋଲି ଆପଣ ମତେ ଥରେ କହୁଥିଲେ ମାନେ ମୁଁ ଜାଣିବାକୁ ଚାହୁଁଥିଲି କି ସେ ମାନେ ଗଛ କାଟିକି ଖଟ ମାନେ ସେଇ କାଠରେ କେମିତି ଖଟ ବନାନ୍ତି ମାନେ ଗଛ କେମିତି କାଟନ୍ତି ତାଙ୍କୁ କୁଆଡେ ନିଅନ୍ତି, ତାପରେ ମାନେ ସେଇର ପ୍ରୋସେସ ମାନେ ଉପାୟ ଗୁଡାକ କଣ ମତେ ଟି କେ ଜଣେଇବେ କି?
ଆକ୍ଚୁଆଲି ଆମର ଗଛ ଯୋଉ ବଡ଼ ହେଇଗଲା ପରେ ଗଛଟା ମଞ୍ ଆସେ, ଗଛଟା ମଞ୍ଜ ମାନେ ପାକଳ ହେଇଯାଏ। ତେଣୁ ସେହି ସମୟରେ ଆମେ ଗଛଟି କାଟନ୍ତୁ। କାଟିବା ପାଇଁ ସ୍ୱତନ୍ତ୍ର ଲୋକ ଅଛନ୍ତି, ଆଜିକାଲି ସବୁ କର ତ ରେ କାଟୁଛନ୍ତି, ଏବେ ମେସିନ ଅଛି ସାଙ୍ଗେ ସାଙ୍ଗେ କାଟି ଦେଉଛନ୍ତି। କାଟିକି ତାକୁ ନେଇକି କାଠ ମିଲ୍ ଯୋଉଠି ଅଛି ଦିଅନ୍ତି ସେମାନେ ସବୁ ପଟା ଚିରନ୍ତି। ମାନେ କେ କେତେ ମୋଟା ସାଇଜରେ ପଟା କାଟିବେ କଣ ପଟା କାଟିବେ ତାପରେ ଆପଣ ପଟାକାଟିିକି ଘରକୁ ନେଇଆସିଲା ପରେ ଆପଣ ଯୋଉ ମାନେ ସବୁ ବଢେଇ ହୁଅନ୍ତି ଯୋଉ କାଠ ମିସ୍ତ୍ରୀ ତାଙ୍କୁ ଡାକିଲେ ସେମାନେ କହିଲେ, ସେମାନେ ପଲକ କ ତ ତିଆରି କରିଦେବେ, ସେମାନେ ସବୁ ଜାଣିଛନ୍ତି କୋଉ ଡିଜାଇନ୍ ତିଆରି କରିବେ କେମିତି କରିବେ କେତେ ଲମ୍ବା କଣ ସବୁ ଜାଣିଛନ୍ତି। ଦି ଜଣିକିଆ କି ତିନି ଜଣିଆ ପଲଙ୍କ ଖଟ କରିବ ସେସବୁ ସେଗୁଡାକ ତିଆରି କରନ୍ତି।
ଆଚ୍ଛା ଆଚ୍ଛା ମାନେ ଗାଁ ମାନଙ୍କରେ ଆଉ ବଢେଇ ଅଛନ୍ତି, ଏ ସବୁ କାଠ କାମ କରିବା ପାଇଁ?
ହଁ ଆପଣଙ୍କର ଟାଉନ ବଜାରରେ ଯେମିତି ସବୁ ହଁ ଘରେ ଏ ସବୁ କବାଟ ଝରକା ଲାଗୁଚି। ଆଉ ପ୍ଲସ୍ ଆପଣଙ୍କ ପଲଙ୍କ ଖଟ ତିଆରି ହଉଚି। କି ଆପଣଙ୍କର ସୋରୁମ୍ ମାନଙ୍କରେ କାଠରେ ବିଭିନ୍ନ ଡିଜାଇନ୍ ର ସବୁ ବି ବିକ୍ରି ହଉଚି। ଆଉ ସେମାନେ ସବୁ ବଢେଇ କରୁଛନ୍ତି, ଆଜିକାଲି ଆଉ ବଢେଇଙ୍କ ଛଡା ବି ଅନ୍ୟ ଲୋକମାନେ ରହିକି ଶିଖିକି ବି ସେ କାମ ସବୁ କରୁଛନ୍ତି। ତେଣୁ ଗୋଟେ କାମ ଯେ ସେ ସେଇମାନେ କରୁଥିଲେ ଆଗରୁ ଗୋଟେ ଥିଲା, ଏଇ ବଢେଇମାନେ ବଢେଇ କରିବେ କିନ୍ତୁ ଏବେ ସବୁ ଜାତିର ଲୋକମାନେ ସ ଶିଖିକି ଯଉ ମାନେ ଶିଖିଲେ ସେମାନେ ସବୁ କାମ କଲେ, ଆ ଆଗ ଅପେକ୍ଷା ବର୍ତ୍ତମାନ ହାଇ ଟେକ୍ନିକିରେ ପିଲା ସବୁ ମାନେ କାଠ କାମ କରୁଛନ୍ତି ଆପଣ ସୋରୁମ୍ ଫୋରୁମ୍ ହେଲା ଘରମାନଙ୍କର ଡିଜାଇନ୍ ବି କବାଟ ଝରକା ଲଗାଇବା କି ପଲଙ୍କ ତିଆରି କରିବା ସବୁ କାଠ ମିସ୍ତ୍ରୀ ମାନେ ସବୁ କରୁଛନ୍ତି ସେମାନେ ସବୁ ବୁଝିଲେ?
ହଁ ଏବେ ତ ଆଜିକାଲି ତ ଏତେ ବଢିଆ ବଢିଆ ସବୁ ମୟୂର ଖଟ କି ଆଉ ସବୁ କେତେ କଣ ପକ୍ଷୀ ଆହୁରି ସବୁ ବକ୍ସ ଦବା ଖଟ, ଆହୁରି କେତେ ପ୍ରକାରିଆ ଖଟ ଫଟ ହେଲାଣି ସବୁ ଦୋକାନରେ ମିଳୁଚି ଏମାନେ ସେଇ ସବୁ ଡିଜାଇନ୍, ବଢେଇ ନଥିଲେ କଣ ସେଇ ସବୁ ଡିଜାଇନ୍ କରିପାରିଥାନ୍ତେ? ଆଜ କାଲି ସେଇ ସବୁ ଗୋଟେ ଶୋ କୁ କରୁଛନ୍ତି ନା କାରଣ ଜୀବନରେ ଖଟ ଟା ଥରେ ହିଁ କରିବେ, ମାନେ ଥରେ ମାନେ ବହୁତ ବର୍ଷ ପଳେଇବ ଗୋଟେ ଖଟ ଥିଲେ ବୋଧେ ସିଏ କ ନେ ତିରିଶୀ ଚାଳିଶି ବର୍ଷ କି ବେଶୀ ଯିବ ତାକୁ ସାାଇତିକି ରଖିଲେ, କାରଣ ଖଟରେ ତ ପାଣି ପତ୍ର ତ ଲାଗୁନାହିଁ ନା। ତ କାହିଁକି ଯିବନି ବୁଝିଲେ କି ନାଇଁ, ତ ସାଇତିକି ରଖିଲେ ତ ଆରାମ ସେ ଯିବନି ତିରିଶି ଚାଳିଶି ବର୍ଷ?
ହଁ ଗୋଟେ ପଲଙ୍କ ଯଦି ଭଲ କାଠରେ ମଞ୍ଜ କାଠରେ ତିଆରି କରିଥିବେ ଆପଣ ସେ ପଲଙ୍କ ମାନେ ପଚାଶ ବର୍ଷ ଆପଣ କଁ କହୁଛନ୍ତି ଆମ ଘରେ ଗୋଟେ ଗୋଟେ ଖଟ ଅଛି ସେ ଖଟ ବଧେ ଶହେ ବର୍ଷ ହେଇଯିବ। କାରଣ ସେ ଖଟ ଆମ ଜେଜେ ତିଆରି କରିଥିଲେ ସେ ଖଟ ଏପଯନ୍ତ ରହିଚି। ସେତବେଳେ ସେ ଯୋଉ ଗଛ ସବୁ ବହୁତ ପୁରା ପୁରୁଣା ଗଛ ସେ କାଠ ସବୁ ମଞ୍ଜ କାଠ ଶକ୍ତ କାଠ ପୁରା। ସେଇ କାଠରେ ସେମାନେ ସବୁ ପଲଙ୍କ ତିଆରି କରିଛନ୍ତି, ସେ ଏବେ ବି ସୁଦ୍ଧା ରହିଚି। ସେ ତ ଏବେ ଆଜ୍ଞା କଣ୍ଟା ସବୁ ଲୁହା କଣ୍ଟା ସବୁ ମାରୁଛନ୍ତି। ସେତେବେଳେ କାଠର ସେମାନେ କଣ୍ଟା ଭଳିଆ କରିକି ତିଆରି କରିକି ତିଆରି କରିଛନ୍ତି। ତେଣୁ ସେ କାଠ ଗୁଡା ଚିନ୍ତା କରନ୍ତୁ କେତେ ଶକ୍ତ ଥିଲା? ଏବେ ଆମେ ତ ସବୁ ଗଛକୁ ରଖୁନାହାନ୍ତି ଆମେ ସବୁ ହାଣିମୁଣି ପକାଉଛନ୍ତି ଇଏ କରୁଛନ୍ତି। ସରକାର କହୁଚନ୍ତି ଗଛ ଲଗାଅ କେତେ ଲୋକ ତାଙ୍କର ଗଛ ଲଗେଇବେ କଣ ହାଣି ଚାଲି ଚନ୍ତି। ଆପଣ ବାଡ଼ି ଘରେ ଗୋଟେ ଗଛ ଆପଣ ଲଗେଇବେନି କିନ୍ତୁ ହାଣିକି ଆପଣ। କାରବାର କରୁଚନ୍ତି ଏଇଟା ହଉଛି ନା ନାଇଁ।
ହଁ ପରା ଏମିତି ମାନେ ସରକାର ଏତେ ବାର୍ତ୍ତା ଦଉଛନ୍ତି ବୃକ୍ଷରୋପଣ ର। ଲୋକମାନେ ସେଇ ପର ସେଇଠିକି ଯାଉଛନ୍ତି ଶୁଣୁଛନ୍ତି ହେଲେ ତଥାପି ମଧ୍ୟ। ଗଛ କାଟିକି ଘର କରି ପକଉଚନ୍ତି ଟିକେ ବି ଭାବୁନାହାନ୍ତି ସେ ଗଛ। ମାନେ ଗୋଟେ ଗଛ ଏତେ ମୋଟା ହବା ପାଇଁ। ମାନେ ଏତେ ଯୋଉ କାଠ ଆପଣ କହିଲେ ଯୋଉ ମଞ୍ଜ କାଠ। ହବା ପାଇଁ ଗୋଟେ ଗଛକୁ କେତେ ବର୍ଷ ଜନ୍ମିଥିବା ଦରକାର ମାନେ ତିରିଶ ଚାଳିଶ କିମ୍ବା ପଚାଶ ବର୍ଷ ଗୋଟେ ଗଛ ବଞ୍ଚିଲେ ଯାଇକି ସେଇଭଳିଆ କାଠ ହବ। ଆଉ ଲୋକ କେତେ ଇଜିଲି ସେ କାଠ ମାନେ ଗଛ ଟାକୁ ଭାଙ୍ଗି ଦଉଚନ୍ତି। ଫରକ କରେ ମାନେ ଗୋଟେ ଦିନରେ ସଇଲା। ମାନେ ସିଏ ବି ତ ଗୋଟେ ସଜିବ ମାନେ ଛୋଟବେେଳୁ କଣ ପଢିକି ଆସିଛେ ବହିରେ। ମାନେ ବୃକ୍ଷ ହିଁ ସଜୀବନ ବୋଲି ଆମେ ପଢି ଆସଛି ନା ନାଇଁ ତ ତାର ବି ଆମ ଭଳିଆ ଜୀବନ ଅଛି। ମାନେ ସେ କହିବାକୁ ଗଲେ ଗଛଟାକୁ ମାରି ହିଁ ଦଉଚନ୍ତି କହିବାକୁ ଗଲେ। ଯୋଉଟା କି ପୁରା ଭୁଲ ଏତେ ବୃକ୍ଷ ଛୋଟ ଛୋଟ ବୃକ୍ଷକୁ ରୋପଣ କଲେ କଣ ହବ ଯଦି ତମେ ଏତେ ବର୍ଷ ବର୍ଷର ଗଛଟାକୁ ସେ ଗୋଟେ ମଣିଷ ଜୀବନ ମାନେ ସେ ଠାକୁର ସହିତ ସମାନ। ଯଦି ତମେ ଏତେ ବଡ ବଡ ମାନେ ଏତେ ବର୍ଷର ଗଛଟାକୁ ଆଣିକି। ଛୋଟ ଛୋଟ ନର୍ସରୀରୁୁ ଗଛ ଲଗଉଛ କି ଲାଭ କହୁନାହାନ୍ତି ଆପଣ ନିଜେ କୁହନ୍ତୁ ଏଇଟା କଣ ଠିକ।
ଦେଖନ୍ତୁ ଗାଁ ଗଣ୍ଡାରେ ସବୁ ଲୋକ ତାଙ୍କ ବାଡ଼ିରେ ବିଭିନ୍ନ ଗଛ ଲଗଉଥିବେ ଆମ୍ବ ଗ ଗଛ ହେଲା ସିରିସି ଗଛ ହେଲା ଆଉ ଶାଗୁଆାନ ଗଛ ହେଲା। ଖୁଣ୍ଟିଆ ଗଛ ହେଲା ଏମାନେ ସବୁ ଲୋକ ଲଗାଉଛନ୍ତି ଶାଳ ଗଛ ଏତି ଲଗାଉଛନ୍ତି। କିନ୍ତୁ ଟାଉନୁ ରେ କଣ ଲୋକଙ୍କର ଜାଗା ନାହିଁ। ତେଣୁ ତାଙ୍କ ଘରେ ଛାତ ଉପରେ ସେମାନେ ଛୋଟ ଛୋଟ ଗଛ ଲଗାଇବେ ଫୁଲ ଗଛ ଲଗାଇବେ ସେ କଣ୍ଟା ଗଛ ଲଗାଇବେ। ହଁ ତେଣୁ ସେମାନେ ସବୁ ଜାଗା ନେଇ ଏମାନଙ୍କର ଯେଉଁମାନଙ୍କର ଗଛ ଅଛି। ଜାଗା ଅଛି ସେମାନେ ନଡ଼ିଆ ଗଛ ଗଛ ଲଗାଉଛନ୍ତି ଅମୃତଭଣ୍ଡା ଗଛ ସଜନା ଗଛ ଏଇ ଟାଇପିର ଗଛ ଲଗାଉଛନ୍ତି। କିନ୍ତୁ ଯେଉଁ ଗଛ କାଠ ଆମର ଦରକାର ସେ କାଠ। ଗଛ ଲଗାଉନାହାନ୍ତି କାରଣ ଏମାନଙ୍କର ଜାଗା ନାହିଁ ଆଉ ଯେଉଁମାନଙ୍କର ଜାଗା ଅଛି ସେମାନେ ସବୁ ଗଛ। ଲଗେଇଚନ୍ତି ଏସବୁ ଗଛ କଣ ପୁରୁଣା ଲୋକ ଯଉ ମାନେ ବୟସ୍କ ଲୋକ। ସେମାନେ ସବୁ ଏ ଗଛ ଲଗାନ୍ତି ଆଜିକାଲି ପିଲାମାନେ ତ ଗଛ ଲଗେଇବା ନା ଶିଖିନାହାନ୍ତି। ଆଉ ଖାଲି ଖୋଜନ୍ତି ଆଉ ଭଲ କାଠ କେଉଁଠି ମିଳୁଛି ଇଏ କରୁଛି କିଣିକି ଆଣିମୁ। ଏମାନେ ପଇସା ପଛରେ ଗୋଟେ ଖାଲି ପଇସା କମାନ୍ତି କିନ୍ତୁ ସେଇ ଏଇ ଲୋକମାନେ ଯାଇ ଗାଁ ଗଣ୍ଡାରୁ ଗଛ ଆଣିକି ସବୁ ବିଭିନ୍ନ ତିଆରି କରନ୍ତି ଆମର ସାଧାରଣତଃ ଜାଳ କାଠ। ଜାଳେଣୀ ଆଗରୁ ଜାଳେଣୀ କାଠ ପ୍ରବଳ ଚାଳୁଥିଲା। ଏବେ ସିନା ଆପଣଙ୍କର ଗ୍ୟାସ୍ ମ୍ୟାସ୍ ହେଇଗଲାଣି ତେଣୁ ସେତେବେଳେ ଜାଳେନୀ କାଠରେ। ଲୋକମାନେ ରୋଷେଇବାସ କରୁଥିଲେ ଆଜି ଭୋଜି ହଉଥିଲା। ହଁ କିନ୍ତୁ ଏ ଏବେ ଗ୍ୟାସ୍ ଇଲେକ୍ଟ୍ରିକ ଚୁଲା। ହାଁ ଲୋକ ସବୁ ୟୁଉଜୁ କରୁଚନ୍ତି ସେତେବେଳେ କଣନା କାଠ। ଆମ ମାଆମାନେ ହେତେବେଳେ ଘଷି ପାରୁଥିଲେ ଗୋବରରେ। ଘଷି ପାରୁଥିଲେ ସେତେବେଳେ ସେ ଗୋବର ଘଷିରେ ଜାଳ ହଉଥିଲା ଆଉ ସେ। ଗୋବର ମୁ ଗୁଣ୍ଡା କରୁଥିଲେ। ସେଗୁଡାବି ଜାଳ ହଉଥିଲା ଆଉ ଆମର ଯୋଉ ଧାନ ଚାଷ ହୁଏ। ସେ ଯୋଉ ଛଣ ମିଳେ ସେ ଛଣରେବି ସେମାନେ ରୋଷେଇବାସ କରୁଥିଲେ। କିନ୍ତୁ ଏବେକାର ଆଉ ନାହିଁ ଏବେ ସବୁ ଟାଉନ ବଜାରତ ସେଗୁଡା ଜାଳି ପାରିବେନି ତେଣୁ ଏମାନେ ସବୁ ଗ୍ୟାସ ଇଲେକ୍ଟ୍ରିରେ ସବୁ ରୋଷେଇବାସ କରୁଛନ୍ତି। ଏଇଆନା ନାହିଁ।
ହଁ ହଁ ଏଇତ ଏଇଟାତ ଆପଣ ପୁରା ସଠିକ କଥା କହିଲେ ଆଜିକାଲିତ ଲୋକ ସୁବିଧାରେ ସବୁ କିଛି ଚାହୁଁଚନ୍ତି ଆଉ କିଏ? ଆଉ ସେ ଏତେ ଅସୁବିଧାକୁ ଯିବ ଏତେ କଷ୍ଟ କରିବ ଏତେ ସବୁ କାହିଁ କରିବ ପଇସା ପଛରେ ଧାଉଚନ୍ତି ସିନା କିନ୍ତୁ କେମିତି ବଞ୍ଚେଇକି ରଖିବେ ସେଇ କଥା ଗୁଡାକ ଚିନ୍ତା କରି ପାରୁନାହାନ୍ତି। ଖାଲି ମାନେ ଖାଲି ପଇସା ପଛରେ ଗୋଡେଇକି ମାନେ ଗୋଟେ ପଟେ ପଇସା ଇନକମ କରୁଛନ୍ତି ଆଉ ଗୋଟେ ପଟେ କୋଉ ପଟେ ପଇସା ବାହାରି ଯାଉଛି କିଛିବି ବୁଝି ପାରୁନାହାନ୍ତି ତାଙ୍କ ପାଖରେବି ସେଇ ସବୁ କ ଥାର କିଛି ପ୍ରମାଣ ନଥିବ ହଉ ଛାଡନ୍ତୁ ସେ ଯିଏ ଯାହା କରୁଚନ୍ତି କରୁଥାନ୍ତୁ। ମୁଁ ତାହେଲେ ଏବେ ରଖୁଛି ଯାଉଚି ଶୋଇବି ଆପଣବି ଆସନ୍ତୁ ଆଉ
ଠିକ ଅଛି ଠିକ ଅଛି।